ହାଲୋ।
ହାଲୋ।
ହୁଁ, କଣ କରୁଚୁ?
ଏ ଏଇ ଶୋଇକି ଉଠିଲି ଆଉ, ତୁ କଣ କରୁଚୁ?
ହଁ, ଏ ବସିଚି, ଆଉ
ତାଙ୍କୁ ହୁଁ। ଆଉ ଖିଆ ପିଆ କଣ କରିବି? ନା-ନା ଦାନ୍ତ ଘସିନି ଘସିବି ଆଉ।
ହଁ ତୁ ବା ଆଜି ମାମୁଁ ଘର ଆଡେ ଏଇ ରୋଷେଇ କରିବି ଗାଧେଇନି ଦାନ୍ତ ଘସିବି ରୋଷେଇ କରିବି ଆଉ କଣ କରିବି ହାଲୋ?
ହଁ।
ଯୋଉ ତୁ ବା ଆଜି ମାମୁଁ ଘର ଯା ହଁ ଯାଉଥିଲୁ? ଆଉ ଦାନ୍ତ ଦେଖିଇବୁ?
ହୁଁଁ।
ଆଁ ତ ମାଆ କୋଉ ଦିନ ଆସିବ?
ମା ଆଜି ଆସିବ। ତୁ କଣ ବୁଲିକି ପଳେଇ ଆଇଲି ଆଉ।
ଓହୋ ନା ମୋ ଭାଇ ଚୁଗୁଲି ଟୁସନ୍ ତା ମୁଣ୍ଡ କୁଣ୍ଡେଇ ଦେଲି ଟୁସନ୍ ଗଲା। ଆଉ ଟିଉସନ୍ ରୁ ଆସ୍ ନଗେଇ ଖିଆ କରି ସେ ଆସି ଗୋଟେ ରୁ।
ଆଉ ଜେଜ?
ଜେଜ କାକୁଡି ତୋଳିଆକୁ ଯାଇଚନ୍ତି, ସେ ଭୋରୁ ଉଠିବେ ତ ଆସିବେ ଆ କାକୁଡି ତୋଳି ଯିବେ।
ହୁଁ।
କାକୁଡି ତୋଳିକି ଆସିଲେ ଯାଇଁକି ଏଇ ଫେରେ ଖାଇବେ ବିଲକୁ ଯିବେ ଆଉ କଣ କରିବେ।
କାକୁଡି କିଲୋ ଏବେ ଏତେ ଅଛି ଲୋ?
କୋଡିଏ ପଚିଶି ଟଙ୍କା ଥିବ।
ଆଉ ବେପାରୀ ଆସି ନେଇ ଯାଉଚନ୍ତି ନା?
ହଁ ଆଉ
ତମର ଡେଲି ତୋଳା ହଉଚି?
ହଁ। ସବୁଦିନେ ତୁଳା ହଉଚି, କଲରା ଲାଗି
ଖାଲିି କା
କଲରା ଲାଗି ଲାଗିଚି। ଆଉ ବି ଲାଗିଚି, ଆଉ ଝୁଡୁଙ୍ଗ ଝୁଡୁଆ ସେ ଲାଗିଚି।
ହୁଁ-ହୁଁ। ପୋ ପୋଟଳ ରେଟ୍ ଏବେ ଟିକେ ଅଧିକା ଥିବ ନା?
ହଁ ପୋଟଳ ସେ କୋଡିଏ ଟଙ୍କା। ଆଉ ଏ ଯୋଉ ଗାଧେଇନି ଫେରେ କଣ ରୋଷେଇ ଭଜା ଫଜା
ଆଜି ତ ମୁଁ ପଳେଇବି। ଆଜି ତ ମୁଁ ପଳେଇବି ଆଉ, ହଁ ଆଜି ପଳେଇବି ତମେ ସବୁ ଖାଇବ ବୋଉର ତୋର। ମୁଁ ତ ଖାଇପାରିବିନି ବୋଉର ତୋର ଖାଇବ। ହଁ ମୁଁ ଆଜି ଯିବି ପୁଣି ପଳି ଆସିବି ଲୋ।
ଏ ସାଙ୍ଗ ହେଇ ଖାଉଥିଲେ ନା ତୁ ପଳେଇଲେ ଭଲ ଲାଗିବ?
ଉୁଁ ପଳେଇଆସିମି।
ଆଉ କେତେବେଳକୁ ଆସିବୁ?
ହଁ ଆସିବି ସେଇ ସନ୍ଧ୍ୟାବେଳୁ କୁ ଆଉ।
ହଁ ଦେହ ଭଲ ଅଛି।
ହୁଁ ଆଉ ତୋ ଆଉ ଘରେ ଘରେ ସମସ୍ତଙ୍କ ଦେହ ପା ଭଲ ନା?
ବା ସମିତିଙ୍କ ଦେହ ଭଲ ଅଛି। ଏଇ ଘରକୁ ଭାରିଥିନି ଯିମି ବୋଲିକି ବାପାଙ୍କ ବର୍ଷିକିଆ।
ହୁଁ।
ଭାବୁଥିନି ରହିମି ଆଁ?
କେବେ ତୋ ବାପାର ବର୍ଷିକିଆ?
ଏଇ କୋଡ଼ିଏ ତାରିକ୍।
ହୁଁ।
ଦେଖିଆ ଯିମି। ହଁ ଭୋଜି ହବ ନିମନ୍ତ ଦେବେ।
ହୁଁ।
ଆଉ। ଦେଖିଆ କଣ ହଉଛି ବର୍ଷା ତ ହଉଛି। ପାଗ ହେଲେ ଯିବ ହଁ ଚଗୁଲି ମୁଁ ତ ଜେଜ ପାଗ ହଉଛି ଦେଖିବା କଣ ହଉଛି ଆଉ।
ହୁଁ।
ଆଉ ଗାଁକୁ ଯିବି ଟିକେ ଭାରିଛି ସୁଧେ।
ହଁ।
ଗାଁ ରେ ଏବ ଯିମି ତ ଘରକୁ ଏକାଥରେ ମଝିଆ ବାପା ଘର ସାନା ବାପା ଟିକେ ବୁଲିକି ପଳେଇଆସିବି। ଆଉ କଣ ଯାଇପାରିବୁ?
ଆଲୁ ଆଙ୍କର ଆଙ୍କର ଆଉ ଯିବା ଆସିବା କରୁନାହାନ୍ତି ଯୋଉ କଣ୍ଢେଇ ଘର ଆଉ ଯିବା ଆସିବା କରିୁନାହାନ୍ତି ନା?
ନା ବା ସେ ଯାଉନାହାନ୍ତି।
ହ
ହଁ ତା ମା ଯୋଉ ସୁଧିରୁ ସେଇ ଦିନରୁ କଟି ଯାଇଛି ଆଉ ଯିବା ଆସିବା କରିନାହାନ୍ତି। ଆଉ ଆଉମ ଭାଇ କହିଲା ବି କହିଲା ତୁ ଯା ହେଲା
ହୁଁ ହୁଁ ହୁଁ।
ସିଏ କହିଲେ ତମେ ଯାଉନା ମୁଁ କେମିତି ଯିବି ଆଉ ତାଙ୍କର ସିଏ ଯୋଉ କହିଲେ ନେଇ କୌଣସି କାମରେ ଏମିତି କହୁନାହାନ୍ତି। ଆଉ ଇଏ କଣ ମନକୁ ପଳେଇ ଆସିବ କି?
ଆଲୋ ତାଙ୍କ ଏକୋଇଶକୁ ଡାକିଥିଲେ ନା?
ତାଙ୍କ ଏକୋଇଶିଆ କୁ ନା ଏକୋଇଶିଆ ଡାକିଥିନେ ଇଏ ବା ତାଙ୍କ ମାଆ ମଲା ସିଏ ଡାକିଲେନି। ଆଉ ସେ ଏକୋଇଶିଆ ରେ ଡାକିବେ କେମତି? ଆ ସିଏ ସିନା ଡାକିନେ ଇଏ ଡାକିବେ। ଆଉ ସିଏ ଡାକିବନ ଇଏ କେମିତି ଡାକିବେ ଚିନ୍ତା କରୁଛ ତ
ହଁ ହଁ ତାର ପୁଅଟେ ନା ଝିଅଟେ ଲୋ
ପୁଅ ଟେ ବା।
ପୁଅଟେ କେତେ ବଡ଼ ଟେଏ ହେଲାଣି।
ହୁଁ ଦେଢବର୍ଷ ଦି ବର୍ଷର ହେଇଯିବ କେତେ ସାତ ବର୍ଷ କିଛି ହେଲାନି ପୁଅ ଟା ନା ହଁ ପାଞ୍ଚ ଛଅ ବର୍ଷ କିଛି ହେଲା ନାଇ ଏଇଟା ହେଲା ହେଇ ବର୍ଷ ଆଗ
ସେଠିକି ଯାଇପାରୁନି।
ହେଲା।
ଛୁଆଟା ଟିକେ ତା ମାମୁଁ ତା ମାମୁଁ ଘର କୁ ଟିକେ ଯାଇଛିନ୍ତି।
ନା ବା ସମସ୍ତେ ମାମୁଁ ଘରେ ଯାଉଛନ୍ତି ସେଇ ଛୁଆ ଟା ବଡ ହେଲେ ସେ କହିବନି କି କହିବ ସମସ୍ତେ ଯୋଉ ମାମୁଁ ଘର ଯାଉଛନ୍ତି। ମୋର ମାମୁଁ ଘର ନାଇଁ ତାର କଣ ଏକୋଇଶିଆ ହେଇଛି କିଲ
ଏକୋଇଶିଆ ବି ହେଇନି।
ନାଁ ଯେଉଁ ଏକୋଇଶିଆ କରିବ ବୋଲିକି ଡେକୋରେସନକୁ ସୁନ୍ଦର ଭାଗେ କରିଥିଲେ ଆମ ଗାଁ ସଜେଇଥିଲୁ।
ମାନେ ପାଲା କରିବେ ଯୋଉ ଛୁଆ ଆଖଡା ଶିଖୁଥିଲେ ଯାତ୍ରା କରିଥାନ୍ତେ। ହ ମାନେ ବହୁତ ବଡ ଆକାରରେ କରିଥାନ୍ତେ ଜାଣିଲୁ ନା ଏମାନେ ଏମିତି ସଜେଇ ଥିଲା ଯେ ଦୁଇ ଲକ୍ଷ ଟଙ୍କା ସାର ଦେଇଥିଲା।
ପୁଣି କଣ ହେଲା।
ଏ ମୋ ବାପା ଯୋଉ ଯୋଉ ଦିନ ଇଏ ଏକୋଇଶିଆ ଧର ସୋମବାର ହବ ମୋ ବାପାଙ୍କର ଡେଟ୍ ହେଇଗଲା ଧର ରବିବାର ରାତି ଦିଟାରେ ଆଉ ଯୋଉ ହେଲାନାଇ କୋଇଶିଆ ବନ୍ଦ ହେଲା ବାହାରି ମନ ଦୁଃଖ ଦୁଖ ହେଲା ପଇସା ପୁରା ଖର୍ଚ ହେଲା ତା ମନ ପାଇଁ ଏତେ ଦୁଃଖ ହେଲା। କହିବାର ନାଇ କାଦି ଯାଉଛି ଆଉ ଯୋଉଠି ଯାହା ସଇଦା ପତ୍ର ଯାହା ଆଣିଛି ସବୁ ଫେରେଇ ଦେଲା ଆଉ ହୁଁ ସତୁରି ହଜାର ଟଙ୍କା ସେ ଡେକୋରେସନ ବାଲା ନେଇଗଲେ।
ହୁଁ।
ଆଉ ଅଧା ପଇସା ନାଇ ତ ଅଧା ସବୁ ମାନେ ଯାହା ମେଲଡି ପାଟି ଯାହା ଠିକ କରିଥିଲା ସବୁ ଅଧା ଅଧା ପଇସା ନଲେ ଅଧା ଅଧା ପଇସା ଯୋଉ ରଖିଲେ।
ହୁଁ। ଆଉ ତୋ ସେ ଯୋଉ ଆଉ ଦି ତିନିଟା ଆଉ ଯୋଉ ଦି ଦିଅ ଜଣ ଭାଇ ଅଛନ୍ତି ସେମାନେ କଣ କରୁଛନ୍ତି ହୁଁ ଜଣେ ବା ପୋଲିସ ରେ ଆଉ ଜଣେ କଣ କରୁଛି।